ହାଲୋ।
ହୁଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ୍।
ଆଉ ମୁଁ ଏଠି ବସିଚି ଆପଣଙ୍କ ଆପଣ?
ମୁଁ ପୁଅକୁ ଖାଇଆକୁ ଦବାକୁ ଆସିଚି।
ଓହୋ ଆପଣଙ୍କ ଆଡେ ମେଘ
ବହୁ ଜୋରେ ହେଇଥିଲା ଦିନ ମାନ ଛାତ୍ ଚାରିଟାରୁ ଛାଡିଛି ତଥାପି ମଝିରେ ମଝିରେ ଟୋପେ ଟୋପେ ହଉଚି ଆଉ। ଆପଣଙ୍କ ଆଡେ?
ଆମ ଆଡେ ପକେଇକି ଯାଇସାଇଲାଣି ପୁଣି ଆଉଥରେ ଆସିଲାଣି ଆଉ।
ହୁଁ ହୁଁ ସେମିତି ତ ହଉଛି ଆଉ ଆଜି ଦିନ ମାନ ଆଉ‌। ଆଉ ଖାଇଲେଣି?
ହଁ ଖାଇସାଇଲିଣି। ଆପଣ?
ନାଇଁ ଖାଇନି ଖାଇବ।
ଆଉ।
ହାଲୋ।
ହଁ ହାଲୋ। ଆଉ ଆପଣଙ୍କ ଆଡେ ଫସଲ ପାତି? ମାନେ ପନିପରିବା କିମିତି ହୁଏ? ହାଲୋ। ମୁଁ କହିଲି ଆପଣଙ୍କ ଆଡେ ପ- ଫସ୍ ପନିପରିବା କେମିତି ହୁଏ? ହାଲୋ।